ହ୍ୟାଲୋ ହଁ ଶୁଭ କର ନ। ସାରେ କେମିତି ଅଛନ୍ତି? ଭଲ ଅଛି।
ମୁଁ ବି ଭଲ ଅଛି ଆଜ୍ଞା ଯାହା ହଉ ଆଜି ଆମେ ଗୋଟେ ଶୁଭ ମୁହୂର୍ତ୍ତରେ ଯୋଗାଯୋଗ ଆମର ହେଇଥିବାରୁ ବହୁତ ଖୁସି ଲାଗୁଛି। ଆଉ ପରିବାରରେ କେମିତି କଣ ଅଛନ୍ତି କୁହନ୍ତୁ?
ନାଇଁ ଭଲ ଅଛନ୍ତି ସମସ୍ତେ।
ବହୁତ ବଢ଼ିଆ ବହୁତ ବଢ଼ିଆ।
ଏପଟରେ ଗରମ କେମିତି ହଉଛି?
ଗରମ ଆଜ୍ଞା ଟିକେ ଅସହ୍ୟ ଗୁଳୁଗୁଳି ଅଛି। ଏବେ ସାମାନ୍ୟ ଟିକେ ମେଘୁଆ ମେଘୁଆ ଆକାଶ ହବାରୁ ଟିକେ ଆଜ୍ଞା ଅସ୍ଵସ୍ତିକର ଅନୁଭବ ହଉଛି ଆଉ।
ଆଛା ତା ହେଲେ ଆମର ହୁଁ ଯୋଉ ପାଣିପାଗ ବିଭାଗ ରୁ ସୂଚନା ଆସୁଛି। କି ବର୍ଷା ଦିନ ଆରମ୍ଭ ହୋଇଯିବ ଦଶ ଜୁନ ପରେ ପରେ। ଆପଣ ଶୁଣିଲେଣି।
ହଁ ଆଜ୍ଞା ଯେହେତୁ ଆମର ମୌସୁମୀ ଉପରେ ନିର୍ଭର କରେ ଓଡିଶାର ପାଣିପାଗ।
ହୁଁ।
ମୌସୁମୀ ଯେହେତୁ ଆମର କେରଳକୁୁ ଛୁଇଁ ସାରିଲାଣି। ମିସି ମତ ଭାବରେ ଆପଣ କହିଲେ ଯୋଉ ପାଣିପାଗ ବିଭାଗଙ୍କ ତଥ୍ୟ ଅନୁସାରେ ଦଶ ପରେ ଓଡିଶାରେ ଆମେ ବର୍ଷା ଋତୁ ଅନୁଭବ କରିବା।
ଆଜ୍ଞା।
ଆପଣ କଣ ଭାବୁଛନ୍ତି ତାହେଲେ ବର୍ଷା ଋତୁ ଆସିଲେ କଣ କଣ ପରିବର୍ତ୍ତନ ହବ ବୋଲି ଭାବୁଛନ୍ତି?
ବର୍ଷା ଋତୁ ଆସିଲେ ପ୍ରଥମେ ତ ଆମର ଚାଷ ଟା ଠିକ ସେ ମାନେ ଧାନ ଯେଉଁଟା ଆମର ମୁଖ୍ୟ ଚାଷ। ଧାନଚାଷ ତ ମୌସୁମୀ ଉପରେ ନିର୍ଭର କରେ ନା।
ଆଜ୍ଞା ଆଜ୍ଞା ଆଜ୍ଞା।
ତେଣୁ ଧାନ ଚାଷ ଉପରେ ଟିକେ ଭଲ ରହିବ। ଆଉ। ବର୍ଷା ଆସିଲେ ସବୁ ଆଡୁ ବି ଭଲ କାହିଁକି ନା ଗରମ ଅସହ୍ୟ ତାତିରେ। ପରିବେଶ ପୁରା ଦହନୀୟ ଅବସ୍ଥା ହଁ ପରିବେଶର ପୁରା ଦହନୀୟ ଅବସ୍ଥା।
ଆଜ୍ଞା ଆଜ୍ଞା।
ତେଣୁ ଟିକେ ଆଶ୍ଵସ୍ତି ଅନୁଭବ ହବ ଆଉ।
ଆଜ୍ଞା ଆଜ୍ଞା ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ବର୍ଷା ଋତୁ ଆସିଲେ ଜଳର ଅଭାବ ହବ ନାହିଁ ଜଳ ଉତ୍ସ ଗୁଡିକ ପୁଡିଯିବ। ବର୍ଷା ହେବାରୁ ଧାନଚାଷ ହବ ଚାରିଆଡେ ସବୁଜ ଦେଖାଯିବ।
ବାସ୍ ବାସ୍।
ପରିବେଶ ଶୀତଳ ରହିବ ଏଆ ତ ଆଜ୍ଞା ଆଉ ବେଳେ ବେଳେ ଦେ ଦେଖନ୍ତୁ ଆପ୍ ଆମେ ଜାଣିଛେ ସବୁ ଜିନିଷ ଉପକାର ବି କରେ ଅପକାର ବି କରେ ନାଇଁ କି ଆଜ୍ଞା।
ଆଜ୍ଞା।
ବର୍ଷା ଦିନ ଆସିଲେ ବନ୍ୟା
ଆଛା ସାର୍ ଆପଣ ଏଇ ଯୋଉ ଶୁଣିଛନ୍ତି ଏବେ ଏଲିନୋ ସୁପର ଏଲିନୋ ଗୋଟେ ଶୁଣିଛନ୍ତି।
ହଁ ହଁ ଆଜ୍ଞା ଶୁଣିଛି।
ସୌର ବିକିରଣ ଯୋଉଟା ସୁପର ଏଲିନୋ।
ଆଜ୍ଞା।
ସେଇଟା ସାର୍ ସେଇଟାର ପ୍ରଭାବ ବହୁତ ଅଧିକା ରହିବ। ହା। ଯୋଉଟା ମା ମାନେ ପାଣିପାଗ ବିଭାଗରୁ ଯୋ ଯାହା ତଥ୍ୟ ଆସୁଛି। ସେମାନେ କହୁଛନ୍ତି କି ଏଇ ଯୋଉ ସୁ ସୁପର ଏଲିନୋଟା ଆସିଛି ଏଇଟା ଅଠରଶ କେତେ ମସିହାରେ ଆସିଥିଲା?
ଆଜ୍ଞା।
ତ ସେତେବେଳେ ପାଖାପାଖି ପୃଥିବୀରୁ ଦୁଇ ଚାରି କୋଟି ଲୋକ ଜୀବନ ହରେଇଥିଲେ।
ଆଜ୍ଞା।
ତ ଯଦି ଏ ସମୟରେ ସେ ଜିନିଷ ହବ
ଆଜ୍ଞା।
କେଉଁଠି ଅଧିକା ବର୍ଷା ହେବ ତ କେଉଁଠି ମରୁଡ଼ି ପଡ଼ିଯିବ।
ନିଶ୍ଚିତ ଆପଣ ବଢିଆ କଥା କହିଲେ। ଯେ ମରୁଡି ହବ କାରଣ ଆମେ କୃଷି ଉପରେ ନିର୍ଭର କରୁଚୁ କୃଷି ହବ ନାହିଁ କୃଷି ଉତ୍ପାଦନ ହବ ନାହିଁ ଖାଦ୍ୟର ଅଭାବରେ ଦୁର୍ଭି ଦେଖାଦବ ଆଉ ଯେଉଁପରି ଆପଣ କହୁଛନ୍ତି ଯେ ପୂର୍ବରୁ ଏମିତି କୋଟି କୋଟି ଲୋକ ମୃତ୍ୟୁବରଣ କରୁଥିଲେ ଠିକ୍ ସେୟା ଅବସ୍ଥା ହବ। ଏଥିପାଇଁ ଆଜ୍ଞା କିଏ ଦାୟୀ ବୋଲି ଭାବୁଛନ୍ତି ଆପଣ?
ଏଥିପାଇଁ ଆମେ ନିଜେ ଦାଇ ପରିବେଶ କୁ ଆମେ ତ ସୁରକ୍ଷା ଦଉ ପ୍ରଥମ କଥା
ନିଶ୍ଚିତ ଭାବରେ ନି
ଆଉ ସୌର ଏଲିନୋ ଏଇ ଯୋଉ ହଉଚି ଆମେ ଯଦି ପରିବେଶକୁ ପରିବେଶ ହିସାବରେ ରଖିବା ତାହେଲେ ପରିବେଶରେ ଏତେ ପ୍ର ପ୍ରକାରର ଆ ଆମ ଉପରେ ସିଏ ଏତେ ପ୍ରକାରର ଉଁମ ମାନେ ଇଏ ନିଅନ୍ତତାନି ଦାଉ ସାଜତାନି
ଆଜ୍ଞା।
ତୋ ପରିବେଶ ଯୋଉ ଭଳି ପ୍ରକାର ଦାଉ ସାଜୁଚି ଆମେ ମଣିଷ ହେଇକିରି ତ ଭୁଲି ଯାଉଚି ନାଁ ପରିବେଶ ଆମ ପାଇଁ କଣ କରିଚି?
ଆଜ୍ଞା।
ଆ ପରିବେଶର ଯତ୍ନ ଆମେ ସୁରକ୍ଷା ନେଇ ପାରୁନେ କାହିଁକି ନା ଆମର ଜନ ସଂଖ୍ୟା ଧୀରେ ଧୀରେ ବଦ୍ଧି ବୃଦ୍ଧି ହଉଚି ଜନସଂଖ୍ୟା ବୃଦ୍ଧି ହେଲେ ଖାଦ୍ୟ ସମସ୍ୟା ଆସୁଚି ଖାଦ୍ୟ ସମସ୍ୟା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ରହିବା ଖାଦ୍ୟ ବସ୍ତ୍ର ବାସଗୃହ ଏଇ ଯୋଉ ତିନିଟା ମୌଳିକ ଆବଶ୍ୟକ ଆବଶ୍ୟକତା ରହିଚି।
ନିଶ୍ଚିତ ଭାବରେ ହାଁ।
ପୂରଣ କରିବା ପାଇଁ ଆମେ ପରିବେଶକୁ ମାନେ ଛାରଖାର କରିବା ନଷ୍ଟ କରିକି ନଷ୍ଟ ନ ନଷ୍ଟ କରିବାକୁ ପଛଉନେ।
ଆଜ୍ଞା।
ଗଛ ଟେ ଅଛି ମୋର ଏଠି ଘର କରିବାର ଅଛି। ମୁଁ ଗଛ ଟିକୁ କାଟିଦେବି ଘରଟେ କରିବି ମୁଁ ରହିବି।
ଆଜ୍ଞା।
ଆଉ ଏଇ ପ୍ରକାର ପରିସ୍ଥିତିରେ ଆମେ ଆଉ ପ ପରିବେଶକୁୁ ଦେଖୁଚେ।
ଆପଣ ବଢିଆ କଥାଟେ କହିଲେ ଆଜି ଆମର ପୃଥିବୀରେ ବାଘ ସଂଖ୍ୟା କମି ଯାଇଚନ୍ତି ହାତୀ ସଂଖ୍ୟା କମି ଯାଇଚନ୍ତି ଗଛ ସଂଖ୍ୟା କମି ଯାଇଚନ୍ତି। କାଉ କୋଇଲି ସଂଖ୍ୟା କମି ଯାଇଚି କିନ୍ତୁ ମଣିଷ ସଂଖ୍ୟା କମି ନାହାନ୍ତି।
ନାଇଁ ମଣିଷ ସଂଖ୍ୟା କମି ନାହାନ୍ତି।
ସଂଖ୍ୟା ମାନେ ଗୋଟେ ଯୋଉ ଜନସଂଖ୍ୟା ବୃଦ୍ଧି ବିସ୍ଫୋରଣ ଜନସଂଖ୍ୟା ବିସ୍ଫୋରଣ ବୋଲି ଆକୁ କୁହାଯାଇଚି।
ହଁ।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ବଢିଆ ଅନୁଧ୍ୟାନ କରିଛନ୍ତି ଆଚ୍ଛା। ଆଉ ଗୋଟେ କଥା ଆଜ୍ଞା। ଯେ ଆପଣ ଯେମିତି କହିଲେ କୋଉଠି ମରୁଡି ହବ କୋଉଠି ବନ୍ୟା ହବ
ଆଜ୍ଞା।
ବନ୍ୟାରେ ମଧ୍ୟ କ୍ଷୟ କ୍ଷତି ହେବ ଆପଣ କେବେ ବନ୍ୟା ଅନୁଭବ କରିଛନ୍ତି କି?
ବନ୍ୟା ସାରେ ଦେଖିଛି। କିନ୍ତୁ ନିଜେ କେବେ ବନ୍ୟାରେ ମାନେ ବନ୍ୟା ହଁ ପୀଡ଼ିତ ହେଇନି କିନ୍ତୁ ବନ୍ୟା ଦେଖିଛି।
ବନ୍ୟା ଦେଖିଛନ୍ତି ନା ନଦୀରେ ଦେଖିଛନ୍ତି।
ନାଇଁ ନାଇଁ ବନ୍ୟା ମୁଁ ବନ୍ୟା ଏରିଆକୁ ଯାଇ ଭିଜିଟ୍ କରିଛି।
ଅ- ଆଚ୍ଛା -ଆଚ୍ଛା- ଆଚ୍ଛା -କଣ, କଣ ସବୁ ସେ ସବ
ରିଲିଫ୍, ରିଲିଫ୍ ନେଇକି ଯାଇଥିଲୁ ଆମେ ବର୍ଷେ।
ଆଚ୍ଛା, ଆଚ୍ଛା ପ୍ଲିଜ୍ କୁହନ୍ତୁ ସାର୍ ଦୟାକରି କୁହନ୍ତୁ ତାର ଦୃଶ୍ୟ କଣ ଥିଲା।
ଆଜ୍ଞା କହୁଛି ଶୁଣନ୍ତୁ। ବନ୍ୟା ହେଇଯାଇଥାଏ ପାଖାପାଖି ଆଠ ଦଶଟି ଗାଁ ପାଣି ଘେର ଭିତରେ ଥାଆନ୍ତି। ଆମେ ରିଲିଫ୍ ନେଇକି ଯାଇଥାଉ ଆମ ପାଖରେ ଦିଟା ବୋଟ ଥାଏ। ବୋଟ୍ ରେ ଆମେ ଥିଲୁ ପାଖାପାଖି ଛଅ ଜଣ ରୁ ସାତ ଜଣ ଭଳିଆ ଗୋଟେକେରେ ଚାରି ଜଣ ଗୋଟେକେରେ ତିନି, ତିନି ଜଣ।
ଆଜ୍ଞା।
ଆଉ ବୋଟ୍ ଚାଳକ ଥାଏ।
ଆଜ୍ଞା।
ଆମକୁ ନେଇକି ଗଲା ବୋଟ୍ ଚାଳକ ଭିତୁରୁକୁ ଅଁ-ଅଁ-ଅଁ ଆମେ ଯୋଉ ପ୍ରକାର ପରିସ୍ଥିତି ଦେଖିଲୁ ଲୋକ ତିନି ଦିନିଲି ହେଲାଣି ଖାଦ୍ୟ ପାଇନାହାନ୍ତି। ମାନେ ପାଣି ଘେରେରେ ଅଛନ୍ତି ତିନି ଦିନ ହେଲାଣି ଖାଇନାହାନ୍ତି ଛୋଟ ଛୁଆ ତାଙ୍କ ପାଖରେ ଥାଆନ୍ତି।
ଆଜ୍ଞା ଆ
ତାଙ୍କ ମା ଥାଆନ୍ତି ଆମକୁ ଦେଖି ଦେଖିକିରି ଆଉ ଆମେ ଖାଦ୍ୟ ନେଇକି ପହଞ୍ଚିଲୁ ଯେତେବେଳେ ରନ୍ଧା ଖାଦ୍ୟ ନେଇକି ଯାଇଥିଲୁ। ଶୁଖିଲା ଖାଦ୍ୟ ନେଇକି ଯାଇଥିଲୁ ଆଉ ଉଁ -ଆମ୍ ଯେମିତିକି ଆମର କିରୋସିନି ଆଉ ପେଟ୍ରୋଲ
ଆଜ୍ଞା।
ଏସବୁ ବି ଆମେ ରଖିଥିଲୁ ପାଖରେ।
ଆଜ୍ଞା।
ଯେମ୍ ତାଙ୍କର ଦରକାର ଯିଏ ଯିଏ କହିବ କିରୋସିନ ଦରକାର ଆମର ଜାଳେଣି ନାହିଁ। ଆମେ ସେଠି କିରୋସିନ ବି ଦେଇକି ଆସୁଥିଲୁ। ଆଉ ସାର୍ ସେ ସେ ଦୁଃଖ କୁହନ୍ତୁନି ସେ ଦୁଃଖ ମାନେ ସେ ଦୁଃ କଣ ଯିଏ ଆଖିରେ ଦେଖିଚି ସିଏ ଜାଣିଚି କଣ ଲୋକଙ୍କ ସହିତ ବିତୁଥାଏ ସେ ସମୟରେ।
ମାନେ କୋଳରେ ଛୁଆ ଥିବ ମା ଖାଇବା ପାଇଁ ଦେଇ ପାରୁନଥିବ।
ମା ଖାଇଆ ପାଇଁ ଦେଇପାରୁନଥିବ।
ପକଡ ଚାଳ ଉପରେ କିଏ ବସିଥିବ।
ହଁ ଚାଳ ଉପରେ କିଏ ବସିଥିବ କିଏ ନଈବନ୍ଧ ଉପରେ ଠିଆ ହେଇଥିବ। କିଏ ଟିକେ ଉଚ୍ଚା ଜାଗାକୁ ପଳେଇ ଯାଇଥିବ। ଏଇଭଳିଆ ପରିସ୍ଥିତି ସାର୍ ଭାରି ଦଗନୀୟ ଅବସ୍ତା।
ମାନେ କକାଳକୁ ଦେଖିଲା ଭଳି ଲାଗୁଥିବ।
ଆଜ୍ଞା।
ଆଜ୍ଞା। ବନ୍ୟାରେ ତ ଖାଦ୍ୟର ଅଭାବ ହୁଏ ହୁଏ ବନ୍ୟା ପରେ ପରେ ସାଧାରଣତଃ ହଇଯା ଝାଡ଼ା ବାନ୍ତି, କାମଳ ପୋଲିଓ, ଏସବୁ ବି ରୋଗ
ଆସେ ହଁ ଏସବୁ ବି ହଁ ହଁ ଏସବୁ ବି ଆକ୍ରାନ୍ତ ହେଇଯାଆନ୍ତି। ଗୋଟେ ଗୋଟେ ଗାଁ ପୁରା ଇଏ ହେଇଯାଆନ୍ତି ପୁରା ଆକ୍ରାନ୍ତ ହେଇଯାଆନ୍ତି ଆଉ।
ଖାଦ୍ୟ ଅଭାବ ମାନେ ଦୂଷିତ ପାଣି ପିଇ ଦିଅନ୍ତି। ଚାରିଆଡ଼େ ଯୋଉ ଜିବାଣୁ ଭୣତାଣୁ ବ୍ୟାପି ଯାଆନ୍ତି ଯାହା ଫଳରେ ରୋଗ ମଧ୍ୟ ବ୍ୟାପିଯାଏ ନାଇଁକି ଆଜ୍ଞା?
ଆଜ୍ଞା ଆଜ୍ଞା।
ଏଇଟା କୋଉ ମସିଆର କଥା ଆପଣ କହୁଚନ୍ତି?
ଏଇଟା ମୁଁ ଆପଣଙ୍କୁ କହୁଚି ଆଜିକୁ ଠିକ୍ ପନ୍ଦର ବର୍ଷ କି କୋଡିଏ ବର୍ଷ ତଳର କଥା ଆଉ।
ଆଜ୍ଞା ଆଜ୍ଞା, ଧୀରେ ଧୀରେ ଯାହା ହଉ ବିଜ୍ଞାନର ଅଗ୍ରଗତି ହେଇଚି। ଏବେ ସେ ସବୁ ଦୟନୀୟ ଅବସ୍ଥା ନହେଲେ ମଧ୍ୟ ଗୋଟିଏ ଦି ଦିନ ବନ୍ୟା ପ୍ର ପୀଡ଼ିତା ଲୋକ ମଧ୍ୟ ଦୁଃଖ କଷ୍ଟ
ମୁଁ ଆପଣଙ୍କୁ ସାର୍ ଏଇ ଯୋଉ କଥାଟା କହୁଚି ଏଇଟା ଦି ହଜାରେ ସାତ୍ ମସିହା କଥା।
ଓ ହ ଦି ହଜାର ସାତ୍ ମସିହାରେ ଯୋଉ ବନ୍ୟା ଆସିିଥିଲା ନା ଆଜ୍ଞା ଆଜ୍ଞା।
କୋଡିଏ ବର୍ଷ ହବନି ଉଣେଇଶି ବର୍ଷ ହେଇଗଲାଣି ଆଉ।
ହଁ ହଁ ହଁ ଆପଣଙ୍କର ଗୋଟେ ସୁନ୍ଦର ଅନୁଭୂତି ଅଛି ଆଖିରୁ ଲୁହ ଆସି ଯାଉଥିବ। ଆଉ ନିଜକୁ ଗର୍ବ ବି ଅନୁଭବ ହଉଥିବ ଯେ ଏଭଳି ବିପଦ ସମୟରେ ମୁଁ ସେବା କରିପାରୁଛି।
ହଁ ସାର୍ ଆମେ ଥରେ ତ ମୁଁ ତ ସେ ଅନୁଭବ ଥରେ ଟି କରିଚି। କିନ୍ତୁ ଭାରି ଦୁଃଖ ଭାରି ଦୁଃଖ ଲାଗେ। ବନ୍ୟା ପୀଡିତାଙ୍କ ଲୋକ ପୀଡିତା ଲୋକଙ୍କ ପାଖକୁ ଯାଇ ପହଞ୍ଚିକିରି ସେ ଯୋଉ କରୁଣ ଦୃଶ୍ୟ
ଆଜ୍ଞା।
ବହୁତ୍ ମନକୁ ଆଘାତ କରେ।
ନିଶ୍ଚିତ ଭାବରେ ମନକୁ ଆଘାତ କରିବ ଆଜ୍ଞା ନିଶ୍ଚିତ ଭାବରେ ମନକୁ ଆଘାତ କରିବ। ଯେ ଲୋକଙ୍କ ପାଖରେ ଖବର ପହଞ୍ଚି ପାରୁନଥିବ। ଲୋକଙ୍କର ଖବର ଆମ ପାଖରେ ପହଞ୍ଚି ପାରୁନଥିବ ଚାରିଆଡେ ଜଳମୟ ଥିବ ନାଇଁକି ଆଜ୍ଞା?
ଆମେ ସାର୍ ସଖାଳୁ ବାହାରିଲୁ ସଖାଳ ଆଠୁଟାରୁ ବାହାରିଲୁ ବୋଟ୍ ଧରିକି।
ଆଜ୍ଞା।
ଦଶଟା ଗାଁ କଭର୍ କରିକି ରିଲିଫ୍ ଦେଇକି ଆସିଲା ବେଳକୁ
ଆଜ୍ଞା।
ଆମର ଟାଇମ୍ ହେଇଥାଏ ସାଢ଼େ ତିନିଟା।
ଓ ହୋ ଆଛା ଆଚ୍ଛା ଆଛା ମାନେ ଇଚ୍ଛା ହଉଥିବ ନିଜ ଖାଦ୍ୟ ନ ଖାଇକି ଅନ୍ୟକୁ ଦେବାକୁ।
ନାଇଁ ଆମେ ତ ଖାଦ୍ୟ ନେଇକି ଯାଇଥିଲୁ ସାଙ୍ଗରେ ସେମାନଙ୍କ ପାଇଁ। କିନ୍ତୁ ତାଙ୍କୁ ବାଣ୍ଟିଆ ଭିତରେ ଆମେ ଖାଇଆ ବି ଭୁଲି ଯାଇଥିଲୁ।
ନିଶ୍ଚିତ ନିଶ୍ଚିତ ଆଜ୍ଞା ନିଶ୍ଚିତ ଭାବରେ ହଁ।
ମାନେ ତାଙ୍କର ସେ ତାଙ୍କ ଅସୁବିଧା ଦେଖିକିରି
ଆଜ୍ଞା।
ଆମୁ ଆମୁକୁ ଭୋକ ବି ଆସିଲାନି।
ନିଶ୍ଚିତ ଖାଇବା ଭୁଲିଯିବ ମଣିଷ ଆଜ୍ଞା ନିଶ୍ଚିତ ଖାଇବା ଭୁଲିଯିବ। କାହା ପାଖେରେ ପୋଷାକ ନଥିବ କିଏ ଗୋଟିଏ ପୋଷାକ୍ ପିନ୍ଧିଥିବ ତ ପିନ୍ଧିଥିବ ନାଇଁକି ଆଜ୍ଞା
ହଁ।
କିଏ ତିନ୍ତି ଯାଇଥିବ ଦେହରେ ଅଦା ବସ୍ତ୍ର ପିନ୍ଧିଥିବ ଓ କରୁଣ ଚିତ୍କାର ଶୁଭୁଥିବ ଯାହା ହଉ ଆପଣ ସୁଯୋଗ ପାଇଚନ୍ତି। ବନ୍ୟା ପ୍ରପୀଡିତ ମାନେ ଲୋକଙ୍କର ସେବା କରିଆ ପାଇଁ ଆପଣଙ୍କର କଥା ଶୁଣିଲେ ଗୋପବନ୍ଧୁ ଦାସ୍ ଙ୍କର ସେଇ କଥାଟି ମନେ ପଡେ ଯେ ମଜିବା ଯେ ମିଶୁ ପଡିଥାଉ ଜଗତ ଉଦ୍ଧାର ହଉ ନାଇଁ କା
ମିଶୁ ମୋର ଦେହ ଏ ଦେଶ ମାଟିରେ
ମିଶୁ ମୋର ଦେହ ହଁ ନିଶ୍ଚିତ ଭାବରେ ଆଜ୍ଞା। ଯାହା ହଉ ସିଏ ଦିନେ ଦ୍ୱାର ଦ୍ୱାର ବୁଲିକି ଯେମିତି ବନ୍ୟା ପ୍ରପିଡିତ ଲୋକଙ୍କ ସେବା କରୁଥିଲେ ଆପଣ ମଧ୍ୟ ଜଣେ ଉତ୍କଳର ଉତ୍ତମ ଦାୟଦ ଭାବରେ ଜନତାଙ୍କ ସେବା କରୁଛି। ନିଶ୍ଚିତ ଭାବରେ ସ୍ଵାଗତ୍ ଯୋଗ୍ୟ କାମ ଆଜ୍ଞା। ସାର୍ ମୋର ଟିକେ ଜରୁରୀ ଫୋନ୍ ଆସୁଛି ମୁଁ ରଖିପାରିବି?